ତମେ
ହ୍ୟାଲୋ
ହୁଁ
ବଛୁ
ଏଇ ଟିକେ କରୁଥଥିଲେି ହଳଦୀ ଆଣିଥିଲେ ଯେ ଖଣ୍ଡ ହଳଦୀ ତାକୁ ଟିକ ଟିକ କରିକି କାଟୁଥିଲି ମୁଣ୍ଡ କରିକି ବୋଲି ଆଉ
ହଳଦୀ ମାନେ କଞ୍ଚା ହଳଦୀ ତ ତାକୁ ହଳଦୀ ଗୁଡାକୁ ସିଝେଇଛୁ
ନା ନା ଶଇ ଖଣ୍ଡ ଖଳରେ କିଣା ହେଇକି ଆସିଥିଲା
ହଁ
ଆ ସେଇଆାକୁ ଟିକ ଟିକ କରିକି କାଟୁଛି ତାକୁ ଉ ବେଶୀନ କେ ଦେବି ବେଶୀ ଏଇ ଯୋଉ ଏଥିରେ କୋଉଥିରେ ଖିଲିକାତିରେ
ଓହୋ ଏ ଯୋଉ ପାନ ଯୋଉ ଗୁଆ କାଟନ୍ତୀ ଯୋଉ ଖିଲି କାଟିତେ
ହଁ ହଁ ଖିଲ ଖତିରେ କାଟି ତାକୁ ହଉଛି ଦେମ ମେସିନ କିି ଏ ତାକୁ ଗୁଣ୍ଡ କରିକି ଆଣିବି ଆଉ ଆମର ଇଏ ଟାଙ୍କମର ଖାଉଛନ୍ତିିକେ ଟିକେ ସକାଳୁ ଉଷୁମ ପାଣିରେ ଟିକେ ଖାଉଛନ୍ତି ତ ହଳଦୀ ଗୁଣ୍ଡ ଆଉ ପ୍ୟାକେଟ ହଳଦୀ ବତ ତ ଖାଇବୁନ
ହୁଁ ହୁଁ।
ହୁଁ ହଉ ସେଇ।
ଆ ଆମର ଇଆଡେ ଦେଶ କରଛନ୍ତି ମୁଣ୍ଡ ପୁରା ଦେଶୀ। ତାଲେ ପେଷେଇକି ଦଉଛନ୍ତି। ଆଉ ନବୁ ଏତେ କହୁନୁ ନହେଲେ ମୁଁ କିଣିକି ଦେଇଦିଅନ୍ତି
ଖଣ୍ଡ ହଳଦୀ ଗୁଣ୍ଡ।
ହଁ। ମୁଁ ରଖିଛି ଦୁଇଶହ ଟଙ୍କା କେଜି।
ଅ ଆଉ ତାହାନେ ହଉଛି। ହଁ ମୁଁ ତୋ କତିକି ଫୋନ ପେ କରିଦେବି ମୁଁ କତିକି ଦୁଇଶହ ଟଙ୍କ କେତେବେଳେ ଆସିଲେ ନେଇ ଆସିବୁ ତ।
ହଁ ମୁଁ ତ ନେଇ ନେଇଯିବି ମୁଁ ଜାଣିନି ତୁ ନେଇ କଲ୍ କଲୁ ବୋଲି। ମ ତୁ କହିଲୁ ମୁଁ ଆର ବ ଲୋକ ଆମର ଏ ଗାଁ ପାଖର ଗୋଟେ ଗାଁ ସିଏ ହଉଛି ପେଷେଇକି ବିକ୍ରି କରୁଛନ୍ତି। ଆମ ସେଇ ଦାଦା ଶ୍ୱଶୁର ଯିଏ। ସିଏ ଆଣିଥିଲେ ଦେଛି ତାଙ୍କ ସଵାମୀ ତାଙ୍କ ଝିଅର ସ୍ଵାମୀ ଯେ ସେ କ୍ୟାନସର ପସେଣ୍ଟ। ଆଉ ତାଙ୍କୁ ସେିଏ ଦଉଛନ୍ତି ସିଏ ଖାଉଛନ୍ତି। ସେ। ହଳଦୀ ଗୁଣ୍ଡ ଆଉ ମୁଁ ବି ସେଇଥିରେ ଆର ବର୍ଷ। ହଉ ହଉ ତେ କେଜି ଦେଢ଼ କେଜି ରଖଥିଲିର ବର୍ଷ। ଏ ବର୍ଷ ଗୋଟେ କେଜି ଆଣିଛି। କି ଏଇ ଦିଚାରି ଦିନ ହବ।
ହଁ ଏକ କେଜି ଦି କେଜି ରଖିଦେନ ବ ବର୍ଷ ସାରା ପାଇଯିବ। ରୋଷେଇ ହଁ ରୋଷେଇ ସହିତ ଖିଆ ପିଆ ଲଗା ଲଗି ସବୁ ସବୁ।
କବୁ କାମ ଯଉ ଦୋକାନ ହଳ ବୋଲି ଜମା ଚାୁଣି ମୁଁ ସେଇରେ ଆମ ପସନ୍ଦ ନ କଣ ହଳଦଆ ଦେଖାାଯାଉଛି ଗୋଟେ କେମିତି।
ହୁଁ ସବୁ ବି ସେଇ ଲଙ୍କା ପ୍ୟାକ୍ ପେକେଟ୍ ବି ଭେଜାଲ ସେଇଟା ମୁଁ ବି ଲଙ୍କା ପ୍ୟାକେଟ ଆଉ କିଣୁନି ଦୋକାନ ଥିଲାବେଳେଆ ଆଣୁୁଥୁନି ଆଉ ଆଣୁନି କେବଳ ଯଦି ଆଣିମି କେତେ ଟିକେ କଲର ହବା ପାଇଁ ସେ ଯୋଉ କଶ୍ମୀରୀ ଚିଲି ଟା ଏଇ ଆଚାର। ଆଚାର କରୁଛି ବୋଲି କାଶ୍ମୀର ଚିଲି ଆଣୁଛି ନହେନ ନାଇଁ ହେଉଛି ମୁଁ ସେଇ ଲଙ୍କା ଜିରା ଗୁଣ୍ଡ କରିକି ରଖି ଦଉଛି ସବୁଥିରେ ଦେଇ ଦଉଛି।
ହୁଁ ହୁଁ ହ।
ଗ୍ରାଇଣ୍ଡିଙ୍ଗ କରିଦଉଛି ଗ୍ରାଇଣ୍ଡିଙ୍ଗ କରିକି ରଖି ଦଉଛି ଡବାରେ। ଆଉ ସେଇଆକୁ ସବୁ ତରକାରୀ ପତ୍ର ଦେଇ ଦଉଛି।
ଆମେ ତାଙ୍କୁ ପଚାରୁୁ ମିଶି ଆ ସେ ଲୋକଟାର ଅ ଅଛି ନା ନଁ ମୁଁ ପଚାରେ ହଁ ପଚାରିବ ଯଦି
ନା ଆମର ଏଠି ହେଇ ଟିକେ ଦୁରିଆରେ ମିଳୁଚି ସେ ସି ଆସୁଛନ୍ତି ମାନେ ଆମ ସହିଡ କି ସେମାନେ ଆସୁନାହାନ୍ତି ସେ ଗାଁ ମାନଙ୍କୁ ପଳଉଛନ୍ତି ବିକିରି କେତେବେଳେ ସେ ରାସ୍ତାରେ ପଳଉଛନ୍ତି ମୁଁ ଦେଖିପାରୁନି ଆଉ
ଓହୋ ହୋ ହଁ ନା ନାଁ ମୁଁ ହଉଛି ପଚାରେ ହଉଛି ତାଙ୍କର ବିକ୍ରି ସରିଲାଣି ଖାଲି ନେଇଯାଉଚ ତୁମେ ସବୁ ଲୋକ ହଉ। ଭଲ ଜିନିଷ ଟା ମାନେ ସେ ରହିବନି ଜମା ଆଉ ସେ ଅଛି ନା ନାଇଁ ମୁଁ ଆଗେ ପଚାରେ ଅଛି ତାପରେ ତାତେ ଫୋନ କରିକି କହିବି ହଉଛି ହଁ ସେ କହିଲେ ବୋଲି ତୁ ମତେ ପଇସା ଦବୁ ଆମେ କାଇଁ ପଇସା ଦୋବୁ ନହେଲେ ଏ ବର୍ଷ ଯେମିତି କରିକି ଦୋବୁ ସେମିତି କୁଟିକି ପାଲୋଉଚ ଆର ସବୁ ମାନେ ଆଗୁଆ ମୁ ତାଙ୍କୁ କହିଦେଇଥିବି
ନା ଏ ବର୍ଷ ହଁ ହେଇଯିବ କାରଣ ଆର ବର୍ଷ ମୁଁ ସେମିତି ଇଏ ତାଙ୍କର ଖଣ୍ଡ ଖଣ୍ଡ କରିଦେଇଥିଲେ ପେସେଇ ଆଣିିଥିଲି ଆହୁରି ଅଧାଡବେ ଅଛି ଆଉ ଏତିକି ଇଏ କିଲେ ଦେଢ କିଲେ ହବ ହଳଦୀ ତାକୁ ପେସେଇ ଆଣିଲେ ପଳେଇବନି କି ମୋର ଏ ବର୍ଷଟା
ହୁଁ ହୁଁ
ଆଗ ତୁର କି କିଣିକି ମତେ ଦବୁ ରଖିଥିବୁ ଆଉ ତୁ କିଣିଲା ବେଳେ ଆଉ
ହ ମୁଁ କିଣିସଚି ଆଉ ଯଦି ସିଏ ଏବ ବର୍ଷ ବୁକ୍ କରୁ ମାନେ ଯୋଉ ବିକ୍ରି କରୁଥିବେ ଥିବ ନହେଲେ କୋ କେଜି କଁ ନେଇଥାନ୍ତ ଦି କେଜି କାହିଁ ନବୁ ଗୋଟେ କେଜି ନହେ ନେଇ ଆସିବୁ ମୋର ଥିବ ହଳଦୀ ଗୁଣ୍ଡ ଟା କ ନଷ୍ଟ ହେଇଛି ବୋଲି ନଷ୍ଟ ହବନି ତାଙ୍କ ମଝିରେ ଟିକେ ଦେଖିଦେଲେ ରଖି ରହିଲା ଆଉ କଣ?
ହଁ
ମୁଁ ମୁଁ ଯାଇକି କହିବି ସେଇ ଦାଦାଙ୍କୁ କହିବି ଯି ଆଦା ସୁିଧ ସେ ଆଡ ଗୋଟ ଯ ଦରକାରାରେ ସେତ ହେଥିଲା ଆଉ ବର୍ଷ କ ହେ ଆମ ଝିଅ ହଉଛି ଯାଇଥିଲା ଗଜାତୁର ଗୟଂ ଗୋଷ୍ଠୀ ସବୁ ତୁର ଯାତ୍ରା ମାନଙ୍କରେ ଯୋଉଥାଉନ ସେଇ କଥିଲଥିଲା। ତୁ ବି ଆଣିଥିଲୁ ସେଦିନ ଠାରୁ ମୁଁ ମୋର ହଳ ବି କଲୁନହି ତା ପର ବର୍ଷ ବି ଯାଇଥିଲା ଆଣିଥିଲେ। ଆଉ ତାପରେ ବର୍ଷା ହେ ଆଣିଥିଲା ଆଉ ଦ ଏଇ ଦି ବର୍ଷା ହେଲା ମୁଁ ଏଇ ଯୁ ଆମ ଗାଁ ରରୁ ସେ ଲୋକଡା ସେଇକି ବିକ୍ରି କରୁଛି ଆମେ ରଖିବ କରିଦଉଛି ଆମର ହଳଦୀ କୁହିଲ
ହଁ
ଯଦି ଆମର ଗୋଟେ ଧାନ ବସା କଢା ଅଛି ବଡଟେ ମାନେ ଉ ଗୋଟେ ବସ୍ତା ଧାନ ବଡ ବସ୍
ନା ମୁଁ ସେ ହଳଦୀ ବଳରେ କିଛି ଜ ନାଇଁ ଦି ଜଣଙ୍କର ହଳଦୀ ଲଗାଯଥିଲେ ଖାଲି ସେମଠତି ଅଳ୍ପ ଗଛ ଅଛି ତାକୁ କେହି ଖୋଳି ନାହାନ୍ତି କି ଖୋଳି ନାହାନ୍ତି କିଛି ନାହିଁ ଖାଲି ପତ୍ର ଦିଟା ଆଣୁ ସେଇ ଏଣ୍ଡୁଳି ପିଠା ସମୟରେ କି ହଳଦୀ ସେଜଉଛି ବଜଉଛି ଏଇଟା କିଏ କରୁଛି।
ବେଶ ଯେ ସମସ୍ତ ଭଲ ସୁଟ କରେନି ଆମ ଏଇ ଆମ ହଳ ବି ମନ ରହୁଛି ଦଶ ହଁ ହଁ ମାନେ ଦଶ କଢା ପନ୍ଦର କଢା ହଳବୀ ଏମିତି ଆମର ପଛ ଆର ବର୍ଷ ନା ଚାର ବର୍ଷ ପାଞ୍ଚ ଥିଲା ସେଇ ଯୋଉ ମୋର ସାନ ଯାହା ଦଅର ଭାଗରେ ବାରିଟା କହିଲେ ସେ ତାାଙ୍କୁ ନେଲେ ସେ ତାାଙ୍କ ତଡା ତଡି କରିକି ସେ ତାାଙ୍କର କୋସି ଉଁ କରନ୍ତି ହେଲା ଆମକୁ ସେମିତି ଟିକେ ଖ ଅଳ୍ ଦିଅନ୍ତି ଆଉ
ନା ତା କଣ ଏଇ କ ଯୋଉ ଓ ଧାନ ସପଟରେ ସିଝେଇକି ତାକୁ କଞ୍ଚାାମଳ ତାକୁ ସିଝେଇକି ତାପରେ ତାକୁ ଶୁଖାନ୍ତି ନା କଣ?
ମିତି ଆମ ାରୁ କାଢୁଛନ୍ତି ସେମିତି ତାମେ କାଢିକି ବାହାର ପାଇଁ ଜାଣିବ ମୁଣ୍ଡା ଆଉ ପୁଅକୁ ବାଛାହବ ତା ଝିଅର ସବୁ କିକି ଆମେ ହେବେ ତାକୁ ବାଛିବା ପାଇଁ ଆମକୁ ପନ୍ଦର ଦିନ ଲାଗେ ପନ୍ଦର ଦିନ କୋଡିଏ ଦିନ ହେଇ ନଥିବ। ତା ବାଛିକି ବାଛିକି ରଖିଲି ତାପରେ ଆମର ଜଣେ ସହର ସାହି ଆମର ଜଣେ ସ୍ତ୍ରୀ ଲୋକ ସେ ମାଉସୀ ଆସିଛନ୍ତି ଆମ ଘରକୁ ଆଉ ଗୁହାଳ ଫୁହାଳ କରଛନ୍ତି। ଆଜି ଆସିକି ହୁଁ ସିଝେଇଦବେ ସିଝେଇଦବେ ସିଝେଇଦବେ ସାତରେ ଆମର ନେଇକି ପକେଇଦବ ଯେି ମାଫ ଉଠିବ ସବୁ ସିଝିଯିବ ସେ ଛାାତ ନେଇ ତାକୁ ପକେଇବ ଛାଣିବି ସି ଆଠ ଦିନ ଦଶ ଦିନ ଦୋ ଶୁଖିଲି ପୁରା ଗଦିବ ଗଧିକି ତାପରେ ତାକୁ
ହ ସେ କଛଛିଁ ଜାଣିନି ଆ କହି ଖାଲି ସେମ ଶୁଖେଇ ଦିଅନ୍ତି ଖୋଳିକି ସେଇଟା ହେଇଯାଏ।
ନା ନା ତାକୁ ଶୁଖେଇବାର ନାହିଁ ତାକୁ କେମିତି ତାକୁ ସିଜେଇ କରି ତାପରେ ସାତ ସାତଟିନ ପନ୍ଦର ଦିନ ଶୁଖିଲେ ଆଉ ପନ୍ଦର ଦିନ ଆଠ ଦଶ ଦିନ ଶୁଖିଯାଏ ଶୁଖେଇକି ପୁରା ଗୋଟେ ଦିନ ଖରାରେ ସେ ଶୁଖିବ ଶୁଖି ସାରିଲା ପରେ ତାକୁ ଆ ହଁ ଆମର ଯୋଉ ମାର୍କେଟରେ ଆମର ଅଛି ଗୋଟେ ହୋଲରସେଲ ମାନେ ସେଠାରେ ପିସନ୍ତିନି ଏଇଟା ପଷେଇକି ଆଣନ୍ତି ଏଠୁ ଆମର ସବୁ ବନ୍ଧୁ ବାନ୍ଧ ଘରର ବଡ ନଥା ସମ ଆମର ରଷ ସାରାଥା ଟିକରି ଟିକିରି କରନ୍ତି ସେ ଅ ଜାଗର ଲ ଯାଆନ୍ତି ଆମଙ୍କର ବସସା ଖାଅ ଆଉ ଛ ଆଉ ହଳଦୀ ସବ ଆଉ ପତ୍ର ତା ଆମ ଗଧାରୁ ଲୋକ ଆସିକି ଆମ ଧର ମିଳିଯଆନ୍ତି। ଆମେ ଯୋଉଁ ଟାଇମ ଟାଇମରେ ପାଳେ ଯୋଉ ପିଠା ଏଣ୍ଡୁରୀ ପିଠା କରିବା ପାଇଁ ଆଉ
ହଁ ମୁଁ ତ ଠିକ ନାହିଁ ବୋଲି ସେମିତି ଏ ପତ୍ର କିଣିକି ଆଣୁ ଆଉ
ହଁ ଗ୍ରୀଷ୍ମ ଉତୁରରେ ହଳଦି ସିଯେକି ଢାକିବ ନି ଖରାପ ହେଇଯାଏ ଆମ ଆମର ଜଣେ ଆମ ଆରେ ଯେତେବେଳେ ମୁଁ ବୁଝେଇଥିଲି ଆମର ହଁ କିରେ କେତେବେଳେ କଣ ହେଲା ନା କି? ଉମ ଆମର ହଳଦୀ କୋଉଠି ଆଣିଥିଲି ମୋ ବାପା ସେଇଗୁଡ଼ାକୁ ସେତେବେଳେ ଆମର ସିଝେଇବା ପାଇଁ ଚୁଲିରେ ବସେଇଛନ୍ତି ସେଇ ଟାଇମ ରେ କଣ ହେଲା ନା ମୋ ଜେଜେ ବାପାଙ୍କ ଦେହ ଖରାପ ହେଲା ଜେଜେ ଦେହ ଖରାପ ହେଲା ମୋ ବଉ କୋଉଛି ହଳଦି ସିଝନା ସିଝନା ଆଉ ହଉଛି ଆମର ନାଗସ୍ୟ ଗତ୍ରରେ ଆମର ହଳଦୀ ସିଝାନ୍ତି ନାହିଁ ଆକୁ ଆମର ଖରାପ ହବ ଆଉ ସେତେବେଳ କଥା ଯିଏ ଯାହା କହିଲ ସିଏ ଶୁଣେ ତାପରେ ସେଇ ଦିନ ଠାରୁ ଆମର ଆଉ ହଳଦୀ ସିଝେଇଲୁନୁ କି ସେଦିନୁ ବୁଡେଇ ଦେଲୁ ଆଉ ଚାଷ ବି କଲୁନୁ
ହଁ ହଁ ନା ଆମର ବି ନାଗସ୍ୟ ଗୋତ୍ର ଯେ ମୁଁ ଜାଣେନି ଆମର ହଳଦୀ ଆମର ତ ହଳଦୀ ଲଗାନ୍ତିନି ମୂଳରୁ ଆଉ ଆମ ତ ବାଡି ନାହିଁ ବି ଆଉ ଜା
ସେଟାକୁ ବଡ଼ ବାରି ନହେଲେ ସେ ଜିଣିଷ ଛୋଟିଆ ଜାଗା ଆଉ ମଳଟୋ ଲଗେଇଲେ କଣ ଆଉ ଗୋଟେ
ମଳାଟ ଲଗେଇଲେ ନିଜ ଏଇ ପତ୍ର ଦିଇଟା ନିଜ ଘର ପାଇଁ ଦରକାର ଆଉ କଣ ନ ମୁଁ ମୁଁ ଯାହା ବି ତାର କୁଏ ଅଦା ଆଉ କଣ ହଳଦୀ ଲଗାନ୍ତିନି ବୋଲି ସୁଟ୍ କରିବନି ବୋଲି
ହଁ ଆମର ଗୋଟେ ପାନ ଗଛ ବୁଝି ଏମିତି କାମ ହେଇ ଜଣ ଆସି କହିଲ ବଉ ତମେ କାମ କରିବା ପାଇଁ କାମ ହଉଥିଲେ ଆମ ଛାତ ଉପରେ ନବ ପାନ ସେଝିଏ ଆଇଲା ପୁଳେ ଲେଖା ପାନ ନେଲା ଆଉ ଏଠି ଦୋକାନୀଆକୁ ନେଇକି ଦେଲୁ ଦୋକାନୀ ବାଲା ଦୋକାନୀ ଗଲେ ଏଇ ପାନ ଗୁଡା ହଉଛି ବେଶୀ ପାନ ଗୁଡା ହବନି। ହବନି ଯେ ଆଉ ଜଣେ ଆସି ସେ ଆମର ଯୋଉ ଦେଢଶୁର ହେବେ ସେ ଆସି କହିଲେ କହିଲେ ପାନ ଲକଡାଉନ ମାନେ ଏତେ ପାନ ହେଇଛି କାଟିକି ଉଡ଼େଇ ଦେଲୁ ସେଇ ଟାଇମ୍ ରେ ଆସିଥିଲେ ଆମ ଘରୁକୁ ଆସିଥିଲେ ଜଣେ ଲାଟିନ୍ କବାଟ ଲଗେଇବାକୁ ଏତେ ପାନ ହେଇଛି ଗୋଟେ ବ୍ୟାଗରେ ବ୍ୟାଗେ ପାନ ନେଇକି ଗଲା।
ହଉ ଏଇ ଆମୁ ଆମର ବି ଜଣଙ୍କର ପାନ ହେଇଛି ଯେ ଜଣଙ୍କ ଘର ଏ କଷିକି ମାଡିଛି ହେଲା କିନ୍ତୁ ମୋ ବୋଉ ଆସି ଥିଲା ଆମ ଘରକୁ କହିଲା କହିଲା ପାନ ଗଛ କଣ ଲଗାନ୍ତି ଲଗାନ୍ତି ନି ବା।
ହୁଁ ହଉ ତୁ କଣ କରୁଚୁ କରୁଚୁ ମୁଁ ପରେ କଥା ହେବି ହେଲା।
ହଁ ହଉ କଣ କାମ ଅଛି
ହଁ
ହଉ ହଉ